ଲୋ।
ହଁ ହ୍ୟାଲୋ।
ଭଲ ଅଛୁ?
ହଁ ଭଲ ଅଛି।
ଆଉ କଣ କରୁଥିଲୁ?
ଯାଉଚି କ୍ଲାସ ବାହାରିକି ଯିବି।
ଖିଆ ପିଆ ସଇଲାଇ।
ନାନ୍ ଯାଉଚୁ କ୍ୟାଣ୍ଟିନ୍ ଯିବୁ ଏବିକା। ତୁ।
ନାଇଁ ମୁଁ ଉଠିନି।
ଅ ହ।
ଆଉ ଘରୁ କଣ ଖାଇଆକୁ ନେଇକି ଯାଇଚୁ?
ହଁ ଘରୁ ସେମିତି କଣ ଖଜା ଆଣିକି ଆଇଚି ଆଉ।
ଓ ହୋ। ଆଁ ଆଜି କ୍ୟାଣ୍ଟିନ ରେ କଣ ଖାଇବା?
ଦେଖିନୁ ଯାଇଁକି ଦେଖିକି କହିବି।
ମାନେ କନ୍ ସବୁଦିନ ଅଲଗା ଅଲଗା ହୁଏ?
ହଁ।
ଓହୋ ଆଉ ସେପଟେ କେମିତିଆ କଣ ପାଗ?
ହଁ ସେମିତିଆ କୋହଲା ପାଗ କରିଛି। ତମର?
ଆମର ବି ସେଆ ବର୍ଷା ହେଇଚି ସକାଳେ। ଏବେ ଏନ୍ତିଆ ପାାଗ ହେଇଚି ଆଉ।
ଅ ହଁ। ତୋର କଣ ପଢିବୁ କୋଉଠି ଏବେ ତୁ?
ମୋର ସବୁ ଫର୍ମ ପଡ଼ିଚି ଯେଉଠୁ ଆସିବ ସେଇଠି।
ଅ ହଁ।
ଆଉ ସବୁ ଘରେ ସବୁ ଆଇଲା ଏଳେ କାନ୍ଦିଲେ?
ଆ କାନ୍ଦିଏନି। ଘରେ ଅଲଗ ସବୁ କଣ କରୁଥିଲେ?
ଘରେ ସବୁ କି ଠାକୁର ପୂଜା କି ରୋଷେଇ। କି ଲୁଗାସୁଖ ହଉଚି ଏମତି ଆଉ।
ଅ ହଁ। ଆଉ କଣ କହ?
ଆଉ ତମର ସେପଟେ ଖାଇଆ ଫେମସ କଣ?
ଏପରେ ଖୋର୍ଦ୍ଧା ରେ ସେମିତି କିଛି ଖାଇଆ ଫେମସ ନାହିଁ। ଏ ଯାହା ସେପଟେ ଯାଆ ଏପଟେ ସେୟା।
ହାଲୋ।
ହୁଁ।
ହାଲୋ। ଉଠିଯା ଉଠିଯା।
ହଁ ଉଠିବି।
ଆ ହଁ।
ଆଉ ତମର ସେପଟେ ବିଲ ଫିଲ ଅଛି ନା ନାଇଁ?
ନା ଏପଟେ ପାହାଡ ବଗେରା
କଣ?
ଏପଟେ ପାହାଡ ଅଛିରେ ବିଲ ଫିଲ ନାହିଁ କିଛି।
କଣ କହି ଓହୋ।
ହୁଁ।
ଥଣ୍ଡା ଫଣ୍ଡା ହେଇଯାଇଚି ବୋଧେ?
କାହାକୁ ମତେ? ଆଇ ଲଭ୍ ୟୁ।
ତୁ କୁଆଡେ ଯାଉଚୁ ବୋଧେ?
କୁଆଡେ ନା। ମୁଁ ହଁ ଯିବି କ୍ୟାଣ୍ଟିନ ଯିବି ଏବେ କ୍ୟାଣ୍ଟିନ ଯିବି।
ଆଉ ସକାଳୁ କେତେଟାରେ ଉଠିଲୁ?
ସାଢ଼େ ଆଟଟା।
ହାଁ?
ସାଢ଼େ ଆଟଟା।
ହୋଉ ଆ
ଉଁହୁଁ।
ଘରେ କେତେବେଳେ ନିଦ ଭାଙ୍ଗେ ସେଇଠି କେତେବେଳେ ନିଦ ଭାଙ୍ଗୁଛି?
ଉଁହୁଁ ଘରେ ନଅଟା।
ଏଠି ସାଢ଼େ ଆଠଟା।
ହୁଁ ପ୍ରଜ୍ଞା ଏଠି ଡାକିଦେଲା ଜଲଦି ସେଥି
ଓହୋ।
ଉଁ।
ଟିକେ ରୁହ ଟିକେ।
ଆଜି ଯା କା ଯା ମେ ଚେଞ୍ଜ ହବନି
କଣ ଗାଧେଇ ପାଧେଇ ଯାଉଚ ନା ଅନଲାଇନ ଯାଉଚ ବା?
ହାଁ କଣ? ଗରମ ହୋଉଛି।
ଏଇଁ
ତମ ଆଡେ ବର୍ଷା ଫର୍ଷା ହୋଉନି ବୋଧେ?
ବର୍ଷା ହୋଉଚି ଯେ ମାନେ ଆ ଅବିକା କିନ୍ତୁ କୋହଲା ପାଗ ହେଇଛି।
ଉଁ ବର୍ଷା ହୋଉଚି ତତେ ଶୀତ ଲାଗିବା କଥା ଆଉ।
ଉଁଉଁଉଁ।
ହୁଁ।
ମୁଁ ଗୋଟେ ନୂଆ ଡ୍ରେସ ଆଣିଚି।
କୋଉଠୁ ଆଣିଲୁ କେମତିଆଟେ?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
କେମିତି ଆଟେ ଆଣିଛୁ କୋଉଠୁ?
ମୁଁ ଗୋଟେ ନୂଆ ଡ୍ରେସ୍ ଆଣିଛି ନୂଆ ଚପଲ ଆଣିଛି।
ଏବେ କେ କେମିତି ଆଡେ ଆଣିଛୁ କିଏ ଆଣିଛି ନା କିଏ ଦେଇଛି ବା?
ନାଇଁ ମୁଁ ଆଣିଛି ନିଜେ କିଣିକି।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
ହୁଁ।
ତାହେଲେ ରୋଜଗାର ଫୋଜଗାର ହେଲା ହିଁ ବୋଧେ।
ହଁ ନାଇଁ ରୋଜଗାର ହେଇ ନାହିଁ।
ପଞ୍ଚ
ଦେଖି ବି ଦେଖି ବି ଦେଖି ବି ଦେଖି ।
ଆଚ୍ଛା।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
ଓ ଆଉ କୁଆଡେ ଯିବାକୁ ଭଲ ଲାଗେ ତୋତେ?
ହଁ ମୋରନାଲି ଯିବି ମୋରନାଲୀ। ।
ଓ ସେଟା ହାଉ ହାଉ କିଏ ହଉଛି?
। ଏଠି ଆ ଯାଉଛୁ କ୍ୟାଣ୍ଟିନ ଯାଉଛୁ ସେଇପାଇ କରୁଛନ୍ତି।
ଓ ହୋ। କ୍ୟାଣ୍ଟିନ୍ କୁ ଗୋ ଟ୍ରେ ଫ୍ରେ ନେଇକି ଯାଅ।
। ଅମର କଞ୍ଚ ଖା ନ ବିନା।
ଆମର କଣ ମୁଁ ଜାଣିନି କଣ ହବ ଖାଇବା ପିଆ? ଏବେ ତ ସକାଳ ମୁଁ ସକାଳ ହେଇନି ଉଠିଲେ କଣ ଖାଇବି ଆଉ।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
କୁଆଡେ ଯିବୁ?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
ହୁଁ।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
। ନାଁ ଯଠି ଛା ଆଇଠରେ। ।
ହ୍ୟାଲୋ। ହ୍ୟାଲୋ।